ହ୍ୟାଲୋ!
ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଛନ୍ତି?
ଆପଣ ଙ୍କୁ ମୋକଥା ଟି ଶୁଭା ଯାଉଛି?
ଆପଣ ମତେ ଶୁଣି ପାରୁଛନ୍ତି? ଆଜ୍ଞା ଆପଣଙ୍କ କଥା ମତେ ସ୍ପଷ୍ଟ ଆଜ୍ଞା ସ୍ପଷ୍ଟ ଶୁଭ ଯାଉଛି। ଆଉ ଆମର?
ଆଜ୍ଞା ଆପଣଙ୍କର ଶୁଭା ଯାଉଛିଁ। କ ଆପଣ ଆଜ୍ଞା ଆପଣଙ୍କୁ ଶୁଭାଜ ଆପଣଙ୍କ କଥାଟି ମତେ
ହୁଁ ମୁଁ କହୁଥିଲି ମୁଁ କହୁଥିଲି ଯେ ଆପଣ ଆପଣଙ୍କର ଟିକେ ଟିକେ ବାହାରକୁ ଆସନ୍ତୁ, ଆପଣଙ୍କ କଥା ଟା କାହିଁକି କଟି କଟି ଆସୁଛି।
ଏବେ ଶୁଭା ଯାଉଛି?
ଆଜ୍ଞା ଆଜ୍ଞା ଶୁଣା ଶୁଭାଗଲା ଶୁଭାଗଲା।
ଆଜ୍ଞା। କୁହନ୍ତୁ କୋଉଠୁ ଆପଣ କରିଥିଲେ? କୋଉଠୁ ଆପଣ କରିଥିଲେ?
ମୁଁ ପୁରୀରୁ କରିଥିଲି, ଆଉ ଆପଣ?
ଆଚ୍ଛା। ମୁଁ ବି ପୁରୀରୁୁ କରିଥିଲି, ଆପଣ ପୁରୀରୁ କୋଉ ଜାଗାରୁ କରିଥିଲେ?
ମୁଁ ପୁରୀରୁ କରିଛି ଆପଣ ଗୁଣ୍ଡିଚା ମନ୍ଦିର ପଛପଟୁ, ଆଉ ଆପଣଙ୍କର?
ଗୁଣ୍ଡିଚା ମନ୍ଦିର ପଛପଟୁ କୋଉ ପଟ ଯାଏନି ଆପଣଙ୍କର?
ଆମର ହଉଛି ପ ସମୁଦ୍ର ଲାଇନ୍।
ଆପଣ ଏବେ କୁଛନ୍ତି, ଗୁଣ୍ଡିଚା ମନ୍ଦିର ପଛପଟ ପୁଣି କହୁଛନ୍ତି ସମୁଦ୍ର ଲାଇନ ମାନେ, ହଁ ଯେ ଆପଣଙ୍କର କୋଉ ପଟ ମାନେ ଗାନ ନାଁଟା କଣ? ଏମିତି କିଛି କହିବେ ନା ନ କହିବେନି ଜାଣିଛି ବୋଲି ତ ପଚାରିଲେ ଆପଣଙ୍କୁ ନହେ କାହିଁ ପଚାରିଥାନ୍ତି।
ଆଛା ଆଛା ଆଛା ତାହଲେ ଆପଣ ପୁରୀରେ ସବୁ ଜାଗା ଜାଣିଛନ୍ତି, ନାଇଁ କି?
ଆଜ୍ଞା ପୁରୀରେ ଆମ ଘର ଆମେ ଜାଣିପାରିବୁନୁ।
ହୁଁ ହୁଁ ନାଇଁ ମୁଁ କହୁଥିଲି, ବାଲି ସାହିରୁୁ କହୁଥିଲି। ଆଜ୍ଞା ଆଜ୍ଞା।
ଆପଣଙ୍କ ଶୁଭ ନାମଟି କଣ?
ମୋ ନାମ ମଞ୍ଜୁଶ୍ରୀ।
ମଞ୍ଜୁଶ୍ରୀ ଆଚ୍ଛା।
ଆଜ୍ଞା।
ଆଉ ଆପଣ ଖାଇ ଖାଦ୍ୟ ସରିଲାଣି?
ଆଜ୍ଞା ଆଜ୍ଞା ମୁଁ ଖାଦ୍ୟ ଗ୍ରହଣ ସରିଲାଣି, ମୁଁ ଖାଇଥିଲି ପୁରୀ ଆଉ ଛୋଲେ ଖାଇଥିଲି। ଆଉ ଆପଣ ଖାଇସାରିଲେଣି?
ପୁର ଛୋଲେ ଖାଇଛନ୍ତି, ଆପଣ ମଧ୍ୟାହନରେ କିଛି ଖାଇନାହାନ୍ତି?
ମଧ୍ୟାହ୍ନରେ ତ ଏବେ ଖାଦ୍ୟ କିଛି ଗ୍ରହଣ ହେଇନି। ତ ଟିକେ ଟାଇମ ଲାଗିବ କାରଣ ସବୁ ଖାଇବା ତିଆରି କରୁଛନ୍ତି, ଭାଉଜ ତ ସରିଲା ପରେ ଏବେ ତ ମାନେ- ଦୁଇଟା ବି ବାଜିିନି ବୋଧେ, ଆଜ୍ଞା ଆଜ୍ଞା। ଆଉ ଆପଣଙ୍କ ପୁରୀରେ ଏବେ ତ ବହୁତ ଜନଗହଳି
ଜନଗହଳି ତ ଅଛି। ନିହାତି କାଲି ସ୍ନାନ ଯାତ୍ରା ଯେହେତୁ ସେଥିପାଇଁ ବହୁତ ଗହଳି ଅଛି, ଆଉ ବୋହୁ ଆଡୁ ବି ଲୋକମାନେ ଆସୁଛନ୍ତି, ପରିଭ୍ରମଣ ପାଇଁ। ଆଜ୍ଞା। ହ ଆପଣ ସ୍ନାନ ଯାତ୍ରା କେବେ ଯାଇଛନ୍ତି?
ଆମକୁ କାଳିଆ କେବେ ଡାକିନି ଆମେ କେମିତି ଯିବୁ କହୁନାହାନ୍ତି?
ଆପଣ ତ କହୁଚନ୍ତି ଆଉ ମାନେ ଆପଣ ଏବେ କୋଉଠି ଅଛନ୍ତି ଏବେ?
ନାଇଁ ଆମେ ଜାଣିନାହାନ୍ତି ଘର ପାଖ ଲୋକ ସବୁବେଳେ ଟ୍ରେନ ଫେଲ ହୁଅନ୍ତି ଆଜ୍ଞା ଆପଣ ତ ପୁରୀରେ ରହୁଚନ୍ତି ଆପଣ ଭାବୁନାହାନ୍ତି ଜଗାକୁ କେତେ
ମୁଁ ତ ପ୍ରତ୍ୟେକ ସପ୍ତାହରେ ଥରେ ନିହାତି ଯାଏ।
ସପ୍ତାହକରେ କାହିଁକି ପାଖରେ ତ ଆପଣଙ୍କର ଦେବ
ସବୁଦିନ ସ ଯେହେତୁ ଆମକୁ ବ୍ୟସ୍ତ ବହୁଳ ଜୀବନରେ ଜଗନ୍ନାଥ ଆମକୁ ରଖିଚନ୍ତି। ସେଥିପାଇଁ ସବୁଦିନି ଯିବାକୁ ଆମକୁ ସମୟ ହଉନାହିଁ କିନ୍ତୁ ସପ୍ତାହରେ ଥରେ ମତେ ଦର୍ଶନ କରିବା କୁ ସୁଯୋଗ ମିଳୁଚି ସେତିକି ମୋର ବହୁତ ବଡ କଥା।
କିନ୍ତୁ ଆମେ ପା ପାଖରେ ରହିଲେ ବି ଆମକୁ ଜାଗା କେତେବେ ଡାକୁନି ନା କାରଣ ସେ ତ ଭାବର ଠାକୁର ନା? ଭାବର ଡୋରିରେ ସେ ସମସ୍ତଙ୍କୁ ବାନ୍ଧିକି ରଖେ।
ଯାହାର ଡୋରି ବି ନ ଲାଗିଥିବ ସିଂହ ଦ୍ଵାର ମାନେ ଦୁଆର ସାମ୍ନାରୁ ବି ପଡିଆସ ଆସୁଚନ୍ତି ଲୋକ ଦର୍ଶନ କରି ପାରୁନାହାନ୍ତି। ତାର ଯଦି ଡୋରି ନ ଲାଗିବ।
ଆଜ୍ଞା ଆଜ୍ଞା ତ ସେମିତି ଆମର ଡୋରି ଲାଗିନି ବୋଲି ଆମେ ଯାଇପାରିନୁ ଆଉ ଆଜ୍ଞା।
ଡାକନ୍ତୁ ପ ମାନେ ମନ
ନାଇଁ ସେ ଆମର କଣ ନା ଆମେ ଆମେ ସବୁବେଳେ ଯୋଉ କଥା ନଥାଇ କି ମିଶୁ ମୋର ଦେହ ଏ ଦେଶ ମାଟି ପିଠିରେ ଦେଶବାସୀ ଚାଲିଯାଆନ୍ତୁ ପିଠିରେ। ଦେଶର ସ୍ୱରାଜ୍ୟ ପତେ ଯେତେ ଗାଢ ପୁରୁ ପଡୁ ତ ହିଁ ମୋର ମାଂସ କଡ଼ା ଆମେ ଦେଶ ସେବାରେ ହିଁ ଲାଗିଚୁ। ମାନବ ସେବା ହିଁ ମାଧବ ସେବା ବୁଝିପାରିଲେନା? ମୁଁ ଅଛି ଗୋଟ ଟେ ପ୍ରାଇଭେଟ କମ୍ପାନୀରେ ଚାକିରି କରିଚି। ଆପଣ ଜାଣିଚନ୍ତି ଆପଣ ଅନଲାଇନରେ ତ ସବୁ ଜିନିଷ ମଗଉଥିବେ।
ଆଜ୍ଞା।
କୋଉଟା କୋଉ ଆପ ରେ ଆପଣ ବେଶୀ ମଗାନ୍ତି?
ଆପଣ କୋଉ ଆପରେ ମାନେ ରହୁଚନ୍ତି କି?
ନାଇଁ ନାାଇଁ ଆପଣ କଉଁ ଆପ୍ ରେ ମ ମଗାନ୍ତି ମୁଁ ସେଇ ଜିନିଷଟା ପଚାରୁଛି ଡ୍ରେସ ଫ୍ରେସ୍ ମଗଉଚନ୍ତି ଯଉଁ
ହଁ ନିହାତି ସମସ୍ତେ ତ ଓ ସମସ୍ତେ ମଗଉଚନ୍ତି ଯେମିତି ମୁଁ ବି ସେମିତ ମଗାଏ ମେସୋ ଫ୍ଲିପକାର୍ଟ ଆମାଜନ ସବୁ କିଛି ଆମେ ବ୍ୟବହାର କରୁ।
ଆପଣ
ମତେ ତ ଫ୍ଲିପକାର୍ଟ ଭଲ ଲାଗେ ମେନ୍ତ୍ରା ର ଟିକେ
ଆଜ୍ଞା ମିନ
ଆଜ୍ଞା। ଆପଣ ତାହେଲେ ଫ୍ଲିପକାର୍ଟ ଏଥିର ମାନେ ଯୋଗାଇ ଦଉଚନ୍ତି।
ତ ଆମେ ଯୋଉ ଆପଣଙ୍କ ଭାଷାରେ ଏମ୍ପୋଲୟ କହନ୍ତି। ଆମେ ସେଥିରେ କାର୍ଯ୍ୟରତ। ବୁଝିପାଇଲେ ଆମ ଆମ ପାଖେରେ ମ କରୁଚନ୍ତି ଆସିକି ଆମ ପାଖେରେ କାମ କରୁଚନ୍ତି ତିରିଶ ଚାଳିଶ ଜଣ ଆଜ୍ଞା ଯାଉଚି। ଆଜ୍ଞା ତିରିଶ ଚାଳିଶ ଜଣ କାମ କରୁଚନ୍ତି। ଆମେ କଥାଅ।
ଆପଣଙ୍କ ଅ ଠିକ, ଯାହେଉ ଭଲ ଲାଗିଲା ଆଉ।
ଫ୍ଲିପକାର୍ଟରେ ମଗାନ୍ତି ତାହେଲେ ନାଇଁ କି?
ଆଜ୍ଞା ଯୋଉଥିରେ ବି ଭଲ ଲାଗିଲା ଆମେ ସେଥିରେ ଅର୍ଡର ଦେ
ମିନ୍ତ୍ରା ଟା ବି ଆମର କ୍ଲାଇଣ୍ଟ ବୁଝିପାଇଲେ। ମିନ୍ତ୍ରା ହେଲା ମେସୋ ହେଲା ଆଉ ଆପଣଙ୍କର ସପ୍ସି ହେଲା। କି ଆପଣଙ୍କର ସ୍ନାପଡିଲ୍ ହେଲା ଏଇ ସବୁ ଉ ମାନେ ଫ୍ଲିପକାଡ଼ ର ସବୁ କ୍ଲାଇଣ୍ଟ ମାନେ ଆମ ମା ମାର୍ଜି ମାଧ୍ୟମରେ ସେ ସବୁ ଉ ଉଁ ଲନ୍ତି
ଆଛା ଯାହା ହଉ ଭଲ ଲାଗିଲା କିଛି ଶୁଣିକି,
ହୁଁ ହୁଁ ହୁଁ ହୁଁ,
ଆଉ ଆପଣଙ୍କ ସ୍ନାନ ଯାତ୍ରାରେ କାଲି ଯାଉଛନ୍ତି ଦର୍ଶନ
ନିହାତି ନିହାତି କାହିଁକି ନୁହେଁ ଆମେ ଏଇଠି ରହିକି ଯଦି ପାଖରେ ରହିକି ଯଦି ଜଗନ୍ନା ଜଗନ୍ନାଥଙ୍କୁ ନ ଦର୍ଶନ କରିବୁ ତାହା ତ କିଛି ଆମକୁ ମାନେ ହୁଁ ଯେମିତି ଯିବ ନାହିଁ ଅଂ ଅଂ ସମ୍ପୂର୍ଣ୍ଣ ଲାଗିବନି ପୂର୍ଣ୍ଣ ପୂର୍ଣ୍ଣ ଦିନଟି ହିଁ ବୃଥା।
ହୁଁ ଠିକ ଅଛି ଆମ ପାଇଁ ବି ଟିକେ ଡାକିଦେବେ ଠାକୁରଙ୍କୁ। ଯୋଉ ଦୂରରେ ଥାଇ ଦାସିଆବାଉରୀ ଯେମିତି ନଡିଆ ବଢେ଼ଇ ଦେଇଥିଲା କହିଦେବେ ଟିକେ କିଏ ଜଣେ ଭକ୍ତ ନାଇଁ ସେଥିପାଇଁ ତ ଆମକୁ ଦାସ କୂଳରେ ଜନ୍ମ ଦେଇଛନ୍ତି ଭଗବାନ ବୁଝିପାଇଲେ ନା ନାଇଁ ତ କହିଦେବେ ଯେ ଆପଣଙ୍କର ଜଣେ ଦାସ କହିଛି ଯେ ଆସିପାରିନି ସିନା କାଲି କିନ୍ତୁ ନେମାଳ ମଠ ଜାଣିଛନ୍ତି ଆପଣଙ୍କର ଅଚ୍ୟୁତାନନ୍ଦ ଦାସ। ନା ମ ସେଇଠି ଆମର କାର୍ଯ୍ୟ ଝିଅ ଅଛି ମାନେ କାଲି ଆମର ଉଁ ମିନିମମ୍ ଆଠଟାରୁ ରାତି
କି ମୁଁ ଜାଣି ସାରିଲିଣି ଯେହେତୁ କାଲି କାର୍ଯ୍ୟ ଅଛି ଆପଣଙ୍କର କଣ ଦହି ପା
ଦହି ପାଣି ଆମର ବଣ୍ଟନ କରାଯିବ ଆଜ୍ଞା ଆଜ୍ଞା। ତ ସେଠି ଆମର କାର୍ଯ୍ୟରେ ଆମେ କାଲି ରହିବୁ ଆଉ ଜାଣିପାଇଲେ। ଯାହା ଆଉ ଆପଣଙ୍କ ଭଳିଆ ଜ୍ଞାନୀ ଗୁଣୀ ଲୋକ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି ମାନେ ଜଗା ପାଖ ଲୋକ ମାନେ ତ ଆପଣ ବୁଝିଯିବେ ଆଉ। ଆଉ ଜଗାର ପାଖ ଲୋକ ମାନେ ସମସ୍ତେ ଜ୍ଞାନୀ ଗୁଣୀରେ ବିବର୍ଚିତ।
ନାଇଁ ନାଇଁ ସେମିତି କିଛି ନାହିଁ ବାସ ଆପଣ କହିଲେ ବୋଲି ମୁଁ ଜାଣିଦେଲି କାହିଁକି ନା ମୋର ବି ବନ୍ଧୁ ଜଣେ ରହୁଛନ୍ତି ତ ମୁଁ ସେଥିପାଇଁ ଜାଣିଦେଲି। ହଁ ଆଜ୍ଞା ଆପଣ ଯୋଉପଟେ କହିଲେ କି ନି ଳରେ ବଣ୍ଟନ କରାଯିବ ସେ କଏ ସେ କାର ରାଜରେ ରତ ବିତ ଅଛନ୍ତି ମୋର ବନ୍ଧୁ ଜଣେ କିନ୍ତୁ ତାଙ୍କ ସି ଉଁ ସେଇ ସେଇ ଯଉଠି କହିଲେ ନିିମାଳ ପାଖାପାଖି।
ନେମାଳ ପାଖାପାଖିରେ ତାଙ୍କ ଘର?
ଆଜ୍ଞା।
କୋଉଠି?
ସବୁ କଥା ତ ଆପଣଙ୍କୁ ଆଉ ଏଇ କାର ଚର ତ ମାଧ୍ୟମରେ କହିପାରିବି ନାହିଁ ପରେ କେତେବେଳେ କହିବେ ଆଉ
ଆଜ୍ଞା ଆଜ୍ଞା ଆଚ୍ଛା ଆଛା ଆପଣଙ୍କ ବନ୍ଧୁ ତାହଲେ ଏପଟେ ରହୁଛନ୍ତି ନାଇଁ କି? ହଁ ହଉ ଠିକ ଅଛି।
ଯାହା ହଉ କାଲି ଆପଣ ତାହେଲେ ବହୁତ ଭଲ କର୍ମ କରିବାକୁ ଯାଉଛନ୍ତି ଲୋକମାନଙ୍କୁ ସାହା ଯ୍ୟ କରୁଛନ୍ତି ଲୋକମାନଙ୍କ ସାହାଯ୍ୟ ମାନବ ସେବା ହିଁ ମାଧବ ସେବା ସେମିତି ସାହାଯ୍ୟ ସବୁବେଳେ କରୁଥାନ୍ତୁ ଆଉ ଜଗନ୍ନାଥଙ୍କୁ ବି ଦର୍ଶନ କରନ୍ତୁ। ଇମ୍ଫାରେ ବି ସେଠି ବି ସେଠି ବି ଜଗନ୍ନାଥ ଅଛନ୍ତି ନା? ନିମାଳରେ କଣ ଶୁଣିଥିଲି ନିମାଳ ରେ ସୁ ଶୁଣିଥିଲି କଣ ଗୋଟେ ଗୋଟେ ଦିନ ପାଇଁ ଜଗନ୍ନାଥ ଦର୍ଶ
କାଲି ହିଁ ଆସିବେ ନା କାଲି ହିଁ ଆସିବେ ଗୋଟିଏ ଦିନ
ଆଛା ଗୋଟିଏ ଦିନ ପାଇଁ ଯାଇକି ଦର୍ଶନ ଦିଅନ୍ତି ଆଜ୍ଞା ସେଇଟା ମୁଁ ଶୁଣିଥିଲି ତ ସେଥିପାଇଁ ପଚାରି ଲେ ଆପଣଙ୍କୁ କଣ ତା ବିଷୟରେ ଟିକେ ମତେ କହିପାରିବେ କି?
ଏଇଟା ଆମର ଅ ଚିତାନନ୍ଦ ଦାସ ହଉଛନ୍ତି ଜଗନ୍ନାଥଙ୍କର ବ୍ରହ୍ମ ସରୂପା ଯୋଉଟା କୁହନ୍ତି ବୁଝିପାରିଲେ ନା ନୁହଁ।
ଆଜ୍ଞା।
ସିଏ ମାନେ ଗୋଟିଏ ଦିନ ପାଇଁ ଏଇଥିପାଇଁ ଆସନ୍ତି ସେଇଟା ତ ବହୁତ ବଡ ତାକୁ କହିଲେ ମାନେ ବହୁତ ସମୟ ଲାଗିବ। ମାନେ ଜଗନ୍ନାଥଙ୍କ ବିଷୟରେ କହିବା ପାଇଁ ହେଲେ ଗୋଟେ ବହି ଦରକାର।
ସେ ତ ସେ ବହି ବି ଛୋଟ ପଡିଯିବ ତାଙ୍କ
ସମୁଦ୍ର ହୁଁ ସେଇ କଥା ଆମେ ଯାହା ଜାଣିଛୁ ତ ଏବେ କହିବାଟା
ସମୁଦ୍ରକୁ ବି ତ ଶୁଖେଇ ଦେଇଥିଲେ ମହର୍ଷି ଦଧି ସେ ନି ନିଜ ହସ୍ତରେ ଜଳ କରି ପାନ କରିଦେଇଥିଲେ କିନ୍ତୁ ତାଠାରୁ ବି ବହୁତ ବହୁତ ବଡ ଜଗନ୍ନାଥଙ୍କୁ କହିବାକୁ ଗଲେ ସେଏ ହଉଛି ବିଶ୍ଵର ସବୁଠାରୁ ବଡ ଠାକୁର। ଆଜ୍ଞା ନିହାତି। ଯା ହଉ ଭଲ ଲାଗିଲା ଆପଣ ସହ କଥା ହେଇକି କିଛି ଶିଖିବାକୁ ଗ୍ରହଣ କଲି ଆଉ ଏମିତି ସବୁବେଳେ ଜଡିତ ମୁହିଁ
ନିଶ୍ଚୟ ନିଶ୍ଚୟ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ।